ହଁ।
ହଁ ହଁ କୁହନ୍ତୁ, ହଁ-ହଁ-ହଁ ଶୁଗା ଯାଉଚି। ହଁ ଜୟ ଜଗନ୍ନାଥ, ହଁ ନମସ୍କାର, ହଁ।
ଆଉ ଆଉ କଣ କରୁଥିଲେ?
କଣ କରିବି ଆଉ, ଏଇ ମୁଁ ରୋଷେଇ କରୁଥିଲି ଆଉ।
ଆଜି ମା କଁ ରୋଷେଇ କଣ ହେଇଚି ଆଜି?
ହାଲୋ।
ଆଜ୍ଞା ଆଜି ରୋଷେଇ କଣ ହେଇଚି?
ହଁ ରୋଷେଇ ଆଜି ହେଇଚି ବୁଁ ଗୁରୁବାରେ, ତେଣୁ ଭା ତ, ଡାଲମା ଆଉ ପୋଟଳ ଆଳୁ ଭଜା, ସଜନା ଶାଗ। ଏଇସବୁ ଜିନିଷ ହେଇଚି ଆଉ ହୁଁ।
ସଜନା ଶାଗ କଣ ମୁଗ ପକେଇ କରିଚନ୍ତି ନା ଖାଲି ଶ ମୁଗ? ଆଚ୍ଛା-ଆଚ୍ଛା-ଆଚ୍ଛା ଆଜ୍ଞା-ଆଜ୍ଞା-ଆଜ୍ଞା ଯା ହଉ।
ହଁ।
ଆଉ ଆପଣଙ୍କର ରଜ କେମିତି କଣ ଗଲା ପିଠାପଣା କରିଥିଲେ?
ପିଠା କରିଥିଲି ଇଟିଲି, ମଟର ଆଳୁ ତରକାରୀ କରିଥିଲି। ଆଉ ସାଇ ପଡ଼ିଶା ସବୁ ଇଟିଲି, ପୋଡ଼ପିଠା କରିନି। ପୋଡ଼ପିଠା କରିବା ପାଇଁ ଚୁଲି ଦରକାର, ଆଉ ଚୁଲି ଟିକେ ହେଲେ ଭଲ ଟେଷ୍ଟ ଲାଗିବ। ଆଉ ସେମିତି ନର୍ମାଲ ଇଟିଲି ପିଠା କଲି। ଆଉ ମଟର ଆଳୁ ତରକାରୀ ଆମର ସେଇ ପଡ଼ିଶା ଘର ସବୁ ଲୋକ ଅଛନ୍ତି ତାଙ୍କୁ ସବୁ ବାଣ୍ଟିଲି ଦିନମାନେ। ଓ ସଖାଳୁ ସମସ୍ତଙ୍କ ଘରକୁ ଦେଲି। ଆଉ ସେମାନେ ସବୁ ପିଠାପ କରିଥିଲେ କିଏ ପୋଡ଼ପିଠା କରିଥିଲେ, କିଏ କାକରା ବି କରିଥିଲେ, କିଏ ମ ଏ ଯଉଁ ବରା ତରକାରୀ ଏଇସବୁ ଜିନିଷ କରିଥିଲେ ବି ଦେଇଥିଲେ।
ଏଣ୍ଡୁର ଏଣ୍ଡୁରି ପିଠା ହେଇ
ଏଣ୍ଡୁରି ପିଠା ହଁ, ଏଣ୍ଡୁରି ପିଠାଟା ଉଁ ଏବେ ହୁଏନି ଅଷ୍ଟମୀରେ ପୋଢୁଆଁ ଅଷ୍ଟମୀରେ ଏଣ୍ଡୁରି ପି
ଆଚ୍ଛା-ଆଚ୍ଛା-ଆଚ୍ଛା ସେଇଟା ଯୋଉ ବ୍ଲାକ ବ୍ଲା କଳା କଳା କଲରର ଗୋଟେ ଗୋଲିଆ ଭଜା ପିଠାଟା କରନ୍ତିନି।
ହଁ ସେଇଟା ହଉଚି ବା ଉଁ କାକେରା।
ଆଉ ହଉ କାକେରା-କାକେରା-କାକେରା ରାଇଟ୍ ହଁ ଆଜ୍ଞା ଆଜ୍ଞା ଠିକ୍ ଠିକ୍।
ହଁ ହଁ ସେଇଟା କା କାକରା ସେଇଟା ପୁ-ପୁର ଦେଇକି କରନ୍ତି ଆଉ, ଆଉ ତେଲରେ ଛାଣନ୍ତି ତାକୁ।
ଆଜ୍ଞା ଆଜ୍ଞା ଗୋଟେ ସିଝା ମଣ୍ଡା ମଣ୍ଡାଟା କେତେବେଳେ ହୁଏ?
ଅ ଗୋ ସେଇ ମଣ୍ଡାଟା ମଣ୍ଡାଟା ପ୍ରାୟେ ସବୁବେଳେ ହୁଏ ମାନେ ଦଶରା ବେଳକୁ ଟିକେ ମଣ୍ଡା ହଏ।
ମାନେ ମଣ୍ଡାଟା ଆପଣଙ୍କର ଯୋଉ ତେଲ ତେଲରେ ପକେଇ ଦେଲେ ତ ସେଇଟା କାକେରା
ଆମ ମଣ୍ଡାଟା ତେଲରେ ଛଣା ହୁଏନି, ମଣ୍ଡାଟା ସିଝା ହେଇକିରି ହୁଏ।
ଆଚ୍ଛା-ଆଚ୍ଛା-ଆଚ୍ଛା-ଆଚ୍ଛା ନାଇଁ କିନ୍ତୁ ସେ ଇଏଟା ତ ସୁଜିରେ ତିଆରି ହେଇକି ତା ଧେରେ ପୁରୀ ପୁର ଦିଆ ହୁଏ ନା, ପୁର ଦିଆ ହେଇସାଇଲା ପରେ ତାକୁ ତ ଛାଣି ଦିଆଯାଏ ନା, ଛାଣିଦେଲେ ସେଇଟା
ଛାଣିଦେଲେ ସେଇଟା କାକରା ହେଇଗଲା। ଆଉ ସେଇ ଜିନିଷଟା ଯଦି ଆପଣ ତାକୁ ସିଝେଇବେ ସେଇଟା ହେଇଯିବ ମଣ୍ଡା।
ହଁ ଏକଜା ସେଇ କଥା ମୁଁ କହୁଚି ସେଇ କଥା କାରଣ ମା କରେ ନା ମା କଲେ ଆମେ ଦେଖୁ। କି ଜାଣି ଦଉଜେ ସିଜେ ମାନେ ମଣ୍ଡା ଆଉ ଇଏ।
ହଁ ମଣ୍ଡା କାକରା ଆଉ ମୁଁ ଭୁନେଶ୍ୱରରେ ରହୁଚି ଆଉ।
ଭୁବନେଶ୍ୱରରେ ଆଚ୍ଛା ଆଚ୍ଛା ଆଛା।
ଆପଣ ରହୁଛନ୍ତି କଉଠି?
ମୁଁ ତ ରହୁଛି କେନ୍ଦ୍ରାପଡାରେ କିନ୍ତୁ ଘର ଭୁବନେଶ୍ଵର। ମୁଁ ରହୁଛି କେନ୍ଦ୍ରାପଡାରେ ଘର ଭୁବନେଶ୍ୱର।
ଆପଣ ରହ କେନ୍ଦ୍ରାପଡ଼ା ସେପଟେ ରହୁଛନ୍ତି ଭୁବନେ ଷର ଆସିଥିବେ ଇଏ ଚାକିରି କରିଛନ୍ତି ଆଉ ଇଏ ଉଁ ରଜ ଏ ଯଉ କଣ ରଜବେେଳକୁ ଆସିନାହାନ୍ତି ଭୁବନେଶ୍ଵର?
ନା ନା ନା ନା ଚାକିରି ଜୀବନ ମା ଜାଣିଚନ୍ତି ତ ଆଉ କେମିତି ଚାକି ଚାକିରି ଜୀବନ ଚାକର ଜୀବନ କହ
ଚାକର ଜୀବନ ଯାହା କହିଲେ ହଁ ନାଇଁ ନାଇ ଭୁବନେଶ୍ୱର ରେ ବି ବହୁତ ସବୁ ଏରିଆରେ ସବୁ ପଡ଼ିଛି। ସହିଦନଗରରେ ଆଉ ଯଉ ରାମ ମନ୍ଦିର ପଛପଟରେ ସେଠି ବି ପଡ଼ିଚି। ମାନେ ଦୋଳି ପଡ଼ିଛି ତା ସହିତ ଅନ୍ୟାନ୍ୟ ଜିନିଷ ସବୁ ପଡ଼ିଛି ରାମମନ୍ଦିରପଛପଟରେ କେମିତି ଅଳତା ଲଗେଇବ। ମେହେନ୍ଦୀ କରିବ ସବୁ ଜିନିଷ ଷ୍ଟଲ୍ ପଡ଼ିଚି।
ଆଜ୍ଞା ଆଜ୍ଞା ଆଜ୍ଞା ନା ଆମେ ତ ସେଗୁରା କିଛି ଆପଣ ଯାଇଥିଲେ ବୁଲିବା ପାଇଁ?
ମୁଁ ଯାଇଥେଲି ଏଇ ସେକେଣ୍ଡ ରଜ ଦିନ ସଂକ୍ରାନ୍ତି ଦିନ ସଂକ୍ରାନ୍ତି ନୁହେଁ ଥାର୍ଡ଼ ରଜ ଦିନ ଯାଇଥିଲି ଥାର୍ଡ଼ ରଜ ଦିନ ସେ ମେହେନ୍ଦୀ ଫେହେନ୍ଦି ପିଲାମାନେ କଲେ ସବୁ ଆମ ପିଲାମାନେ ସବୁ ଆସିଥିଲେ ପୁଅ ଝିଅ ସବୁ ଆସିଥିଲେ। ସେମାନେ ସବୁ କଲେ ସେଇଠି ଖିଆପିଆ କରିକିରି ସନ୍ଧ୍ୟାବେେଳକୁ ଫେରିଲେ ସନ୍ଧ୍ୟାବେଳ ଏବେ ତ ପ୍ରବଳ ଗରମ ହଉଚି। ଗରମ ବି ହଉଚି ଗୁଳୁଗୁଳିଟା ହଉଚି ବେଶୀ ଆଉ।
ହୁଁ ଟେମ୍ପରେଚର ତ ଏତେ ନାହିଁ ମାନେ ଗରମ ଏତେ ନାହିଁ କିନ୍ତୁ ଯୋଉ ମେ ଘ ଟା ରହି ଯାଉଚି ଆକାଶରେ ଯୋଉ ଢାଙ୍କିକି ରଖୁ ଖୁଚି ଯାହା ଫଳରେ କି ତାପମାତ୍ରା ବହୁତ ଅଧିକ ବିଶ୍ଵାସ କରିବେନି ମା ପଇଁ ତିରିଶ ଡିଗ୍ରୀ ସେଲସିସ୍ ମାନେ ଏବେଟେପ୍ରେଞ୍ଜର ଅଛି କିନ୍ତୁ ଆପଣଙ୍କୁ ଲାଗୁଛି ଚଉରାଳିଶ ପଇଁଚାଳିଶ ଭଳିଆ
ହଁ ସେ ହେଉଛି ଖାଲି ନର୍ମାଲ କିଛି କାମ ନକଲେ ମଧ୍ୟ ବି ଦେହରୁ ଝାଳ ବୋଉଛି।
ସେଇଟା ବା ହ୍ୟୁମିଟି ଟା ଅଧିକ ହେଇଯାଉଛି।
ହଁ ହଁ ହୁଁ ହୁଁ।
ସେଇଆ ହଉଛି କଥା।
ଏମିତି କଥା ଆଉ କଣ କରିବା ଆଉ ସେଇଥିରେ ମଧ୍ୟ ବି ରଜ ତା ଏ ବର୍ଷ ଟିକେ ଏତେ ଖାସ୍ ଲାଗିଲାନି କାହିଁକି ନା
ବର୍ଷା ତ ହେଲାନି ରଜ କୋଉଠି ଭଲ ଆଜ୍ଞା ଆଜ୍ଞା ଆଜ୍ଞା।
ବର୍ଷାଟା ମୌସୁମୀ ଆସିଲା ବୋଧେ ଫେରିଗଲା ନା କଣ ହେଲା?
ନା ନା ଆକୁଚୁଆଲି ମୌସୁମୀ ଆସିଲା। ଏବେ କଣ ନା ଏଲିନର ଗୋଟେ ପ୍ରଭାବ ଚାଲିଛି ଏଲିନ ପ୍ରଭାବ କଣ ନା ଆପଣଙ୍କର ଯେତିକିଟେପ୍ରେ ମାନେ ଖରାଟା ଯେତେ ଜୋରେ ହେଲା। ବୁଝିପାଇଲେ ତ ପାଣି ଟା ବି ତ ଗରମ ହେଇଥିବ ନା ସେ ଯୋଉ ଗରମ ହେଲା ପାଣିର କିଛି ଗୋଟେ ମାନେ ସ୍ତର ଅଛି ଲେୟାର ମାନେ ଫାଷ୍ଟେ ଲେୟାର ସେକେଣ୍ଡ ଲେୟାର ଆଗରୁ କଣ ମୌ ଯେତେବେଳେ ସୃଷ୍ଟି ହୁଏ।
ହଁ।
ଫାଷ୍ଟ ଲେୟାର ଟା ଆପଣଙ୍କର ଗରମ ହେଲେ ଚଳିବ କିନ୍ତୁ ଯୋଉଟା କି ଚିକେନ ଲେୟାର ବି ଗରମ ହେଇଯାଇଛି ଯାହା ଫଳରେ କଣ ହଉଛି ନା ଯୋଉ ଜଳ ଟା ବାଷ୍ପ ହଉଛି ନା
ହଁ
ବାଷ୍ପୀକରଣ ପ୍ରୋସେସ ଟା ବହୁତ ସ୍ଲୋ ହେଇଗଲା
ସ୍ଲୋ ହେଇଗଲା ହଁ
ଆଜ୍ଞା ବହୁତ କମ ହେଇଗଲା ଯାହା ଫଳରେ କି ଆମର କଣ ହୁଏ ଯେମିତି ସମୁଦ୍ର ଟା ଆପଣଙ୍କର ଲହଡି ଆଗକୁ ଆସିକି ପୁଣି ବ୍ୟାଗ ଯାଏ ବୁଝିପାଇଲେ ସେମତି ମାନେ ଅ ପବନ ଟା ବି କଣ କରେ ନା ସିଆଡୁ ଆସିବ ଗୋ ଥଣ୍ଡା ପବନ ଗରମ ପବନ ଟାକୁ ସେ ଟାଣି ନବ ଯେମିତି ଆପଣ ଘରେ ଦେଖି ଫ୍ୟାନ ଲଗେଇଦେଲେ
ହଁ ହଁ
ବାହାରେ ଫ୍ୟାନ ଟା ଲଗେଇ ଦଉଛନ୍ତି ତ ଥଣ୍ଡା ପବନ ଟା ଭିତରକୁ ପଶିବା ପାଇଁ ବାହାରେ ଫ୍ୟାନ ଟା ଲଗେଇ ଯେତେହେଲେ ଇଏ ହବ ବା ଥଣ୍ଡା ପବନ ଟା ଭିତରୁ ବସିବ ଯଦି ଭିତର ଟା ଗରମ କିଛି ଗରମ ପବନ ଟାକୁ ଫ୍ୟାନ ମୁହଁ ଟାକୁ ବାହାରରେ କରିଦେଲେ ଗରମ ପବନ ଟାକୁ ବାହାର କରିଦବା ସେଇ ଟାଇପର ସିଏ ସିଏ କଣ ହେଲା ନା ଯେତେବେଳେ ସିଆଡୁ ପବନ ଟା ଆସୁଛି ତ ସିଏ ତାକୁ ସସେଣ୍ଟେ କରି ପାରୁନି ମାନେ ଇଏ କରି ପାରୁନି ଥଣ୍ଡା କରି ପାରୁନି ଯାହା ଫଳରେ ଦି ଜଣ ନା ଆଜ୍ଞା ଯାହା ଫଳରେ ଉଁ ଚିପଚିପା ମାନେ ଦେହ ମାନେ କ୍ରାଇମେଟ ଟେ ପା ଗୁଳୁଗୁଳି ଟାଇପର ହେଲା ଆଉ ଯଦି ବର୍ଷା ହେଇଯାଆନ୍ତା ସେ ଯୋଉ ଗରମ ଯୋଉ ବାସ୍ପ ବାଷ୍ପଟା ଯୋଉ ଅଛି ସେଇଟାକୁ ସେ ଟାଣି ନେଇଯାଆନ୍ତା ଆଉ ସେଇଟା ହେଇପାରୁନି ଆଉ
ତଥାପି ମଧ୍ୟ ପହିଲି ରଜ ପୂର୍ବଦିନ ଆମେ ବି ଗାଁକୁ ଯାଇଥିଲୁ ଉଁ ଉଁ ଗାଁଟା ହେଉଛି ସେପଟ ସାଲେପୁର ଭିତରକୁ ସେପଟୁ ଗାଁକୁ ଯାଇଥିଲୁ ପୁଅ ଝିଅ ଯାଇଥିଲ ସାଙ୍ଗରେ ଆପଣ ଅସୁରେଶୂ ଶୂରେ ଆମେ ହେଉଛି ନରେନ୍ଦ୍ରପୁର ଉତ୍ତରକୂଳ ଆପଣ ଜାଣିଥିବେ ନେମାଳ
ଉଁ ନେମାଳରେ ତ ଏଇ ଯୋଉ ନେମାଳ
ଗାଦି ନେମାଳ ଗାଦି ନେମାଳ ଗାଦିରୁ ଆଗକୁ ତିନି କିଲୋମିଟର ହାତେ ଖଣ୍ଟେ ରହିବ ଆଉ ଗାଁଟା
ଆରେ ବଢିଆ ହେଲା ବଢିଆ ହେଲା ମୋ ଏବେ ବା ଆମର ଯୋଉ ଜ୍ୟେଷ୍ଠ ପୂର୍ଣ୍ଣିମା ନାହିଁ କି
ହଁ ହଁ ନିର୍ମାଳ ଗାଧ ତ ଏକା ଜ୍ୟେଷ୍ଠ ପୁଣ୍ୟ ଫେମସ ଆଉ ହଁ
ପ ପୂର୍ଣ୍ଣିମାରେ ମୁଁ ସେଇଠି ଗୋଟେ କାର୍ଯ୍ୟ ନେଇଛି କାର୍ଯ୍ୟ ମାନେ ଆପଣଙ୍କର ଯୋଉ ଜଳଛତ୍ର କାର୍ଯ୍ୟ ନେଇଚୁ ଆମର ମୋର ସେଠି ସାରଳା ମନ୍ଦିର ସେ ସବୁ ଜାଗାରେ ମୋର ଟିକେ ମୁଁ ଏଇ ମାନେ ମନ୍ଦିର ଫନ୍ଦିର ଟିକେ ସେଇ ଟାଇପ ର ଆଉ
ହଁ ସେଟା ଟିକେ ଟିକେ ଭକ୍ତ ଆଉ ଠାକୁରଙ୍କର ପ୍ରିୟ ହଉ ଠାକୁରଙ୍କ ସେବା କରିବା ଟିକେ ଭଲ ଲାଗେ ଆଉ
ଆଜ୍ଞା ଆଜ୍ଞା ସବୁବେଳେ ଏବେ ନୁହଁ ଆ ସବୁବେଳେ ଆମର ଦେଖନ୍ତୁ ଏଇ ଯୋଉ ଆମର ଗଲା ସଂକରନ୍ତି ଗଲା ସାରଳାଙ୍କ ପାଖରେ ଆମର ଆଜ୍ଞା ଏଇ ଯୋଉ ଏପ୍ରିଲ ଧର ଏପ୍ର ବିଲେ ମାସରେ ଯୋଉ ଗୋଟେ ସଂକ୍ରାନ୍ତି ଗଲାନି କି ପଣା ସଂକ୍ରାନ୍ତି ହୁଁ ସେଇ ସମୟରେ ଆମେ ସାରଳାଙ୍କ ପାଖରେ ଆମର ଜଳ ମାନେ ଦିଆ ହେଇଥିଲା ପୁରା ଛବିଶ ସତେଇଶ ଲୋକ ଖାଇଥିଲେ ସେଟା କରୁ ଆମେ ଆମର ଆମେର ସାରଳା ଯୁବ ସଂଘ ବୋଲି ଗୋଟେ ଆମେ କରିଛୁ
ହଁ ହଁ।
ଯୋଉଥିରେ କି ଅନୁଷ୍ଠାନ ଯୋଉଥିରେ କି ସ୍ଵ ଇଚ୍ଛା ରେ ଯିଏ ଯାହା ଦେଲେ। ଆମେ ହୁଁ। ଗ୍ରହଣ କରିକି ଆମେ ନିଜ ନିଜ ହାତରୁ ସେବା କରିବା କଥା। ମାନବ ସହତ ମା
ମାନବ ସେ ମାଧବ ସେବା ଆଉ ସେ ଯଉ ଠାକୁ ପୁର ତ ପଥର ରହ ପଥର କାଠର ମୂର୍ତ୍ତି ହେଲେ ଆମେ ମାନବ ସେବା କଲେ ଠାକୁର ସେଥିରେ ସନ୍ତୁଷ୍ଟ ହେବେ।
ହୁଁ ହୁଁ ନାଇଁ ସମସ୍ତଙ୍କ ଦେହରେ ଭଗବାନ ବିଦ୍ୟମାନ ଅଛନ୍ତି।
ହଁ ହଁ।
ତ ଅୟଂ ଆରମ୍ଭେ ବ୍ରହ୍ମ ତ ସମସ୍ତଙ୍କ ଭିତରେ ସିଏ ଅଛନ୍ତି ଆମେ ତାଙ୍କୁ କଣ ଦେଇପାରିବା। ସିଏ ସମସ୍ତଙ୍କୁ ଆମ ମାଧ୍ୟମରେ ସମସ୍ତଙ୍କୁ ସେ କିଛି ନା କିଛି ଦାନ କରିପାରିବେ। ସେଇଟା ହିଁ ପ୍ରକୃତ ଜିନିଷ। ତ ଆମେ ସେମିତି ସିଏ କରି କରାଉ ଥାଏ ସେ ତା ବିନୁ ଅନ୍ୟ ଗ ଆମେ କଣ କରୁଛୁ ଆମେ କିଛି ନାହିଁ ଆମର ଯଦି ହଁ ଆମେ ଏମିତି ଗୋଟେ କାର୍ଯ୍ୟ କରିବା କଥା ଆଉ ସେତିକି କରିଦେଲେ ଜୀବନ ସାର୍ଥକ ହେଇଗଲା ଆଉ କଣ
ହୁଁ ତେଣୁ ଏବେ ପୁଣି ଜ୍ୟେଷ୍ଠ ପୂର୍ଣ୍ଣିମାଙ୍କୁ ଆସିବେ ଏଠି ମାଳକୁ
ହଁ ହଁ ହଁ ନାଇଁ ମୋର ସେଠି ଅଫିସ ବି ଅଛି ମାନେ ହଁ ହଁ ନେମଳ ଆପଣ ବାବାଜୀ ପୃଷ୍ଟି ତ ଜାଣିଥିବେ ସମସ୍ତେ। ବାବାଜୀ ପୃଷ୍ଟି ଜାଣିଛନ୍ତି ବାବାଜୀ ପୃଷ୍ଟି ହଁ। ନେମାଳ ରେ ବାବାଜୀ ବୃଷ୍ଟି କଲେ
ସମୟ ଆମେ ତ ରହୁନା ନା ଆମେ ଭୁବନେଶ୍ୱର ବାହାରେ ରହୁଥିଲେ ଏବେ ଭୁବନେଶ୍ୱର ପୁରା ରହୁଛି ହେଲେ ଗାଁକୁ ବହୁତ ପର୍ବପର୍ବାଣୀ ହେଲେ କିମ୍ବା ରଜ ହୋଉ କିମ୍ବା ଦୋଳ ହୋଉ ଏହିଇ ସମୟରେ ଯାଉ। ହେଲେ ଠାକୁର ଟିକେ ଦର୍ଶନ କରିକି ପଳେଇଯାଅ ହଁ ଆଉ କହିଲେ ହଁ।
ତାଙ୍କରି ମାନେ ତାଙ୍କରି ଘରେ ସିଏ ଭଲ ବନ୍ଧୁ ଜଣେ ମୋର ହେଲା ତାଙ୍କରି ଘରେ ସେ ମୋର ଅଫିସ ଗୋଟେ କରିଛୁ ଆମର ଯୋଉ ଅଫିସ କରିଛୁ। ସେଇ ଏ ତାଙ୍କ ଦ୍ଵାରା ମାଧ୍ୟମରେ ଆମେ ଟିକେ ବି ଯଦି ବାବାଙ୍କର ସେବା ମିଳିଗଲା। ତାହେଲେ ତ ସେଇଟା ବହୁତ ବଡ କଥା ଆଉ ଆ ସାରଳାଙ୍କର ବାପା ସାରଳାଙ୍କର ମାନେ ଇଏ ମାନେ ସିଏ ତ ତାଙ୍କର ବାପା ଆଉ ଆଉ କଣ କହିବି।
ହଁ।
ଏଇଆ ଜିନିଷ।
ସଲନା ଠାକୁନ ପାଘରୁ ଯାଇ ହଁ।
ସାରଳା ଠାକୁରାଣୀ ତ ପାକ୍ୟାର୍ଥ। ପ୍ରଖ୍ୟାତ ସି ଏ। ଡାକିଲେ ଓ କରିବେ ମା ସେଥିପାଇଁ ବାପା ମୋର ମାନେ ଜଗନ୍ନାଥ ଆଉ ମା ସାରଳା ଏବେ ତ ବାପା ବାହାଘର ଅଛି ଆପଣଙ୍କର? ଆ ପଚିଶ ତାରିଖ ଦିନ ପଚିଶ ତାରିଖ ଦିନେ। ପଚିଶି ତାରିଖ ଦିନ ହଁ ଜଗନ୍ନାଥଙ୍କ ବାହାଘର ନୁହ କି?
ଜଗନ୍ନାଥଙ୍କ ବାହାଘର ଜାଣିନି ଏ ବର୍ଷ।
ରୁକ୍ମଣୀ ବିବାହ?
ରୁକ୍ମଣୀ ବିବାହଟା ପଚିଶି ତାରିଖରେ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ହଁ ହୁଁ ହୁଁ।
ହଁ ଆମକୁ ଯି ପଚାରେ ଆମେ କହୁ ହଁ ଆମ ବାପା ବାହାଘର ଆଉ
ହଁ ସେଇଟା ବି ଠିକ ସବୁ ଜିନିଷ ହେଉଛି ଯାହା ହେଇଯାଇଛି ଆଗରୁ ସେଇଟା ଏବେ ତାକୁ ପାଳନ କରାଯାଉଛି ଆଉ ପୁଣି ବିବାହ ସତ୍ୟଭାମ ବିବାହ ଆଉ ସବୁ ଜିନିଷ ଠାକୁ ଶିବିବା ଶୀତଳ ଷଷ୍ଠୀ କାଲିିବା ଅଛି କାଲି କାଲି ସେଇଟା ସେ ଫେମସ୍ ଶୀତଳ ସୃଷ୍ଟି ସମ୍ବଲପୁରରେ ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ବେଶୀ ବହୁତ ଆଡ଼ମ୍ବରରେ କରନ୍ତି ଆଠ ମୁଁ ସେଇଠି ସାତ ଆଠ ବର୍ଷ ଖଣ୍ଡେ ରହୁଛି ହଁ ହଁ ହଉ ହଉ ହଉ ହଉ ହଉ ହଁ ହଁ ହଁ ଜୟ ଜଗନ୍ନାଥ ଜୟନାଥ ଜଗନ୍ନାଥ ହଁ